ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚୁ? ଏଇଠି ବସିଚୁ।
ମୁଁ ବି ବସିଚି ଆଉ। ଆଉ କେମିତି ଅଛନ୍ତି?
ହଁ ଭଲ ଅଛି। ବର୍ଷା ପାଇଁ ଟିକେ ଅବସ୍ଥା ଖରାପ। ତଥାପି ଚିଡା ମାଡ଼ିଲାଣି।
କଣ କଣ ପିଲାମାନେ।
ବର୍ଷା ପାଇଁ ଚିର ମାରିଲାଣି ଆ
ଓହୋ କଣ ଘର
ଆପଣଙ୍କରେ ବର୍ଷା ହଉଛି?
ହଁ ବର୍ଷା ହେଉଛି ବହୁତ କମ୍ ହେଉଛି।
ଆଚ୍ଛା ଆମର ବହୁତ ଅଧିକା ଅଛି।
ଉୁଁ ହୁଁ ତମ ସେପଟେ ତ ବେଶୀ ବର୍ଷା ହୁଏ ଆଉ। ନାକି ହ୍ୟାଲୋ।
ହଁ ହଁ ହଁ।
ହଁ ଆପଣ କଣ ଆଜି ଭାତ ଡାଲି ତରକାରୀ। ଖଟା ଭେଣ୍ଡି ଭଜା। ଏସବୁ ଆଉ ପାମ୍ପଡ଼ ବି ଆପଣ କେଉଠୁ ଖାଇଛନ୍ତି?
ମ ସେ କଣ ନନଭେଜ ଖାଇନାହାନ୍ତି ନା ନନ ଭେଜ ଖାଆନ୍ତିନି। ଆଚ୍ଛା ଆଚ୍ଛା।
ହୁଁ ହୁଁ ଘରେ ଖାଆନ୍ତି ଘରେ ଖାଇଛନ୍ତି ଚିଙ୍ଗୁଡିଆ ମାଛ ହେଇଥିଲା।
ଆଚ୍ଛା।
ହୁଁ ଚିଙ୍ଗୁଡି ହେଇଥିଲା ଆଉ ମାଛ ବି ହେଇଥିଲା ଖାଇଛନ୍ତି ଆଉ ହୁଁ
ଆପଣ କଣ ଖାଇଛନ୍ତି ଆଜି?
ଉଁ
ଆଉ କଣ କୁହନ୍ତୁ?
ଆପଣ କଣ ଖାଇଛନ୍ତି କହିଲି?
ଆମର ଆଜି ଚିଙ୍ଗୁଡ଼ି ହେଇଥିଲା।
ଓହୋ।
ହୁଁ
ଚିଙ୍ଗୁଡ଼ି ଭଲ ଆଉ। ଆପଣ କଉ ଭୁବନେଶ୍ୱର କି ଢେଙ୍କାନାଳ?
ଭୁବନେଶ୍ବର।
ଓହୋ।
ହଁ
ଭଲ ଆଉ। ଭୁବନେଶ୍ବର ମାନେ କୋଉ କୋଉ ଭଲ ପ୍ଲେସ୍ ଅଛି ମାନେ ବୁଲିବା ପାଇଁ। ହ୍ୟାଲୋ। ହ୍ୟାଲୋ।
ହଁ
ହ୍ୟାଲୋ।
ହଁ ହଁ ଶୁଣା ଯାଉଛି ଶୁଣା ଯାଉଛି କୁହନ୍ତୁ।
ହଁ ମୁଁ ପଚାରିଲି ଆପଣଙ୍କ ସେଇଠି ଭଲ ଭଲ ପ୍ଲେସ୍ କଣ କଣ ଅଛି ଭୁବନେଶ୍ୱରରେ?
ଉପର ଚାରିପଟେ ସବୁ ଖାଲି ମନ୍ଦିର ହଁ ମନ୍ଦିର।
ଓହୋ।
ଉଁ।
ମାନେ ଲିଙ୍ଗରାଜ ମନ୍ଦିର ହେଇଗଲା। ହୁଁ ଖଣ୍ଡଗିରି ଉଦୟଗିରି ବି ସେପଟେ ନା।
ହଁ ତପି
କୋଣାର୍କ।
କୋଣାର୍କ କୁ ଟିକ ଡିସଟାନ୍ସ କିନ୍ତୁ ପାଖାପାଖି ଆଉ ଦିଘଣ୍ଟାର ବାଟ।
ହଁ ହଁ। ଆଉ କୋଉ ମନ୍ଦିର ଅଛି ମାନେ ଯେମିତି ଆମେ ଦେଖିନଥିବୁ ଯୋଉଟା?
ଆଉ ଏଠି ମଝିରେ ମଝିରେ ଗୋଟେ ସାଇବାବା ମନ୍ଦିର ଅଛି। ଅଛିି।
ହୁଁ।
ଠିକ୍ ଅଛି।
ହୁଁ।
ମୁଁ ବି ପୁରା ଜାଗା ବୁଲିିନି।
ହୁଁ ହୁଁ ଭୁବନେଶ୍ଵର ପୁରା ସିଟିରେ ରହୁଛନ୍ତି ନା କଣ?
ହଁ ହଁ।
ହୁଁ। ଆଉ ପୁରା ବୁଲି ନାହାନ୍ତି ନା ପୁରା ସବୁ ଜାଗା?
ହଁ ଯଦି ଟାଇମ ହୁଏ ମଝିରେ ମଝିରେ
ଆଉ ଆପଣ ବାହାର ସେଠ କୁଆଡ଼େ ଯାଇଛନ୍ତି ଓଡ଼ିଶା ବାହାରକୁ?
ନାଁଇ ନାଇଁ ଯାଇନି ଯିବାର ପ୍ଲାନ ଅଛି। ଦେଖିବା ଦଶରା ଟାଇମ ରେ ଯିବୁ।
ଆଉ ଓଡ଼ିଶା ଭିତରେ କୋଉ କୋଉ ଜାଗା ଯାଇଛନ୍ତି?
ନାଇଁ ଆମେ କୁଆଡେ ଯାଇନୁ ଆମକୁ ଯିବାକୁ ଟାଇମ ହୁଏନି। ଛୋଟ ବେବି ଟା ତାକୁ କୁଆଡେ ତାକୁ ନେଇକି କୋଉଠି ଯାଇନୁ।
ଉୁଁ ହୁଁ ସମ୍ବଲପୁର ସାଇଡ ଆସିନାହାନ୍ତି ଆପଣ?
ଉଁ ହଁ ଯାଇଥିଲୁ ଆଉଥରେ ଯିବାର ପ୍ଲାନ ଅଛି ଆଉ।
ହୁଁ ହୁଁ। ସମ ଆପଣଙ୍କ ରିଲେଟିଭ୍ କିଏ ରହନ୍ତି ନା କଣ ସମ୍ବଲପୁର ସାଇଡ଼ରେ?
ନାଇଁ ନାଇଁ କିଏ ରହନ୍ତିନି
ଉଁ ହୁଁ ଭଲ ଆଉ।
ହୁଁ।
ହୁଁ ହୁଁ। ଆ ସମ୍ବଲପୁରରେ ବିଦ୍ୟୁତ୍ ଉତ୍ପାଦନ ହେଉଛି ଆପଣ ଜାଣିଛନ୍ତି ତ?
ହଁ ହଁ।
ହଁ। ଗୋଟେ ହେଇଗଲା ହେପ ଆଉ ଗୋଟେ ଚିପଲି ମା।
ଆଚ୍ଛା।
ଏଇ ଦୁଇଟା ଜାଗାରେ ଆମର ବିଦ୍ୟୁତ ଉତ୍ପାଦନ ହୁଏ।
ହୁଁ ହୁଁ।
ହୁଁ। କେବେ ଆସିଲେ ସବୁ ଦେଖିକି ଯିବେ ଆଉ ବୁଲିକି।
ହଁ ସେଇ ଜାଗା ଗୁଡ଼ା ତ ଦେଖିବା କଥା।
ହଁ। ହୁଁ ଆଉ କଟକ ଯାଇଛନ୍ତି ନା?
କଣ?
କଟକ?
ହୁଁ।
ହୁଁ କଟକ ଚଣ୍ଡୀ? ମନ୍ଦିର ଟା କଟକଚଣ୍ଡୀ ମନ୍ଦିର ଟା ହେଇଛନ୍ତି ଉ ହୁଁ ହୁଁ ହୁଁ ସେଇଟା କୋଉଠି ଅଛି ମାନେ କଟକ ର କୋଉ ଜାଗାରେ ଅଛି?
ହଁ ସେଇଟା ସତି ଚଉରା ଭିତରେ ଅଛି।
ତ ଷ୍ଟେସନରୁ କେତେ ଦୂର ହବ? ଏ ଷ୍ଟେସନରୁ କେତେ ଦୂର ହଉଥିବ ସେଇଟା?
ଷ୍ଟେସନରୁ ନିହାତି ଦଶ କି ପନ୍ଦର ଭିତରେ।
ଦଶ ପନ୍ଦର କିଲୋମିଟର ଭିତରେ।
ହୁଁ।
ହୁ ହୁଁ।
ଷ୍ଟେସନ ଟା ରହୁଛି ଓମପି ପଟେ ଏଇଟା ରହୁଛି ସିଡିଏ ପଟେ।
ଉଁ ହୁଁ। ଇଛ ଇଚ୍ଛା ଥିଲା ଆମେ ଯାଇଥିଲୁ ଆମେ ପ୍ଲସ ଥ୍ରି ଆମର ଫାଇନାଲ ୟରରେ ଗୋଟେ କ୍ୟାମ୍ପଟେ ହେଇଥିଲା ତ ମାନେ ଏ ସେଇ କଟକର ମହାନଦୀ ଭିତରେ ଗୋଟେ ସୂର୍ଯ୍ୟ ଦୀପ ଅଛି। ଆପଣ ଜାଣିଛନ୍ତି?
କୋଉଟା କହିଲେ?
ସୂର୍ଯ୍ୟ ଦୀପ
ହଁ ଜାଣିନି ଜାଣିନି ମୁଁ।
ହୁଁ ହଁ ତ ସୂର୍ଯ୍ୟ ଦୀପ କୁ ଆମର ଗୋଟେ ଆଡଭେଞ୍ଚର କ୍ୟାମ୍ପ ଥିଲା। ତ ଆମେ ଯାଇଥିଲୁ ଆମ କଲେଜରୁୁ ଯାଇ ଥିଲୁ ଆଉ ଦେବଗଡ଼ ଆସୁଛୁ ଆଉ ତମର କେନ୍ଦୁଝର ଆଉ କୋଉ କୋଉ କଲେଜ ଏମତି ଥିଲା ମାନେ ବହୁତ ସାରା ଡିଷ୍ଟ୍ରିକ ରୁ ଯାଇଥିଲୁ ପିଲାମାନେ।
ହୁଁ।
ତ ସେଠି ସେଠି କ୍ୟାମ୍ପ କରାହେଇଥିଲା ଆଉ ସ୍କୋବାଡାଇଭ ଆପଣ ଜାଣିଛନ୍ତି ନା ସ୍କୋବାଡ଼ାଇଭ?
ହଁ ହଁ ହଁ।
ତ ସେ ସ୍କୋବାଡ଼ାଇଭ ଆମକୁ ଶିଖେଇଲେ। ଆମକୁ ସୁିମିଂ ଶିଖେଇ ଥିଲେ ଆମକୁ ତ ସୁମିଂ ଆସେ କିନ୍ତୁ ଯୋଉମାନଙ୍କୁ ଆସୁନଥିଲେ ସେମାନଙ୍କୁ ଶିଖାଉଥିଲେ। ଆମକୁ ସ୍କୁୋବା ଡାଇଭ କରାଇଲେ ଯେମତି ଅକ୍ସିଜେନ ଫକ୍ସିଜେନ ଲଗେଇକି। ଉଁ ଏ ଏ ମାନେ ଆଖିରେ ପୁରା ଗ୍ଲାସ ଲଗେଇକି ପୁରା ପାଣି ଭିତରକୁ ଛାଡିବେ। ଥିଲେ ଆମକୁ ତ ସେଠି ଭଲ ଲାଗିଲା, ଆମେ ସେ ଯାଇଥିଲୁ ତ। ଆଉ ତାପରେ ହୁଁ। ଆମ ବୋଟିଂ ମାନେ ଶିଖେଇଲେ ବୋଟ ଚଲେଇବା। ତାପରେ ଯୋଉ ବାଇକ୍ ଟାଇପର ଵୁକଥ ବୋଟ ଥାଏନି।
ହଁ ହଁ।
ସେ ବୋଟ୍ ଚଲେଇବା ବି ଶିଖେଇଲେ ଆଉ ଏକ୍ସରସାଇଜ଼ କରାଉ ଥିଲେ ସଖାଲେ। ଆଉ ଏମିତି ମାଟିରେ ସାମ ସାପ କାମୁଡ଼ିଲେ କୋଉ ଔଷଧ କେମିତି ଲାଗେ କଣ କରେ ଆଉ କେମତି କଣ ହସ୍ପିଟାଲ ଯିବା ପାଇଁ ସେ ସବୁ ବତଉଥିଲେ ଆମକୁ। ଆଉ ଉଁ ଜଣେ ଯଦି ପାଣିରେ ବୁଡି ଯାଉଛି ତାକୁ କେମତି ବଞ୍ଚେଇବା? ଆଉ ଯଦି ତାଙ୍କୁ ବାହାରକୁ କାଢିଲା ତ ତ ତାଙ୍କୁ କେମିତି କଣ ହିସାବରେ ମାନେ ନିଃଶ୍ୱାସ ଯିବ କେମିତି କଣ ଚେତା ପାଇବ ସେଇ ସବୁ ବତଉଥିଲେ। ମୁଁ ସେଇଟା ମାନେ ଗୋଟେ ବ ଯଦି ଯଦି ପାଣିରେ ପଡିଥିବ ତାକୁ ବଞ୍ଚେଇବା ପାଇଁ ସବୁ ଏସବୁ ବତଉଥିଲେ ଆଉ ସେ ସବୁ ବୋହୁତ କିଛି ଆମକୁ ଶିଖେଇଲେ। ସେଠି ଗଲା ପରେ ଆଉ ବୋହୁତ ଭଲ ଲାଗିଲା ସେଇ ଜାଗା ଟା। ତ ଆମେ ସେ ସବୁ ଯାଇଥିଲୁ ଆଉ କଟକ ସାହି ତ ଆମେ ସେଇ ଟେମ୍ପ ରେ ମୁଁ ଆମେ ମୁଁ ଭାବିଥିଲି କି ଏ କଟକ ଚଣ୍ଡୀ ମନ୍ଦିର ଆମେ ବୁଲିକି ଯିବୁ ଆସିଛୁ ଯଦି କିନ୍ତୁ କଣ ସେ ହେଇପାରିଲାନି ଆମର ସୁଯୋଗ ମିଳିଲାନି ତ ଆମେ ଆସିପାରିଲୁନି ସେମାନେ ଯାଇପାରିଲୁନି। ମନ୍ଦିର ଟା ଆଉ, କେବେ ଯ
କଟକରେ ଦଇବରା ଖାଇଛନ୍ତି ନା ନାଇଁ?
କଟକରେ ଦହିବରା ଖାଇନି କିନ୍ତୁ ବା ଭୁବନେଶ୍ୱରରେ ଖାଇଛି ଆଉ ପୁରୀରେ ଖାଇଛି।
ଆଚା।
କାହିଁକି ନା ଆମେ ବୁଲି ପାରିବିନି ନା ମାନେ ଯେମିତି ଯାଇଥିଲୁ ସେଇ ହିସାବରେ ଆମେ ପଳେଇ ଆସିଛୁ। ବାହାରେ ବୁଲିିନୁ ଆମେ।
ହଉ।
ଆଉ ଗୋଟେ ଡିୟର ପାର୍କ ଥିଲା ଖାଲି ଦେଖିଲୁ ଆମେ ବାହାରୁ ଦେଖିଲୁ। ସବୁ ଡିଆରମାନେ ଥିଲେ ହରିଣମାନେ। ହୁଁ ସେୟା ଆଉ। ସେ ଟାପୁ ଭିତରେ ରହିଲୁ ଆଉ କୋଉଠି ଆମକୁ ଛାଡିଲେ ଯେ ଆ ବାହାରିକି ଯାଇ ପାରିବୁ।
ସେଠି ଆମର ପୋଲିସ୍ ଥିଲେ ବୋହୁତ। ଆଉ ଆର୍ମି ବି ଥିଲେ, ଡୁ ମାନେ ସେଫ୍ଟି ପାଇଁ। ବୋଧେ ଏବେ ବି ସେ ଜାଗାରେ ହୁଏ ଏଡଭେଞ୍ଚର କ୍ୟାମ୍ପିଙ୍ଗ। କଲେଜ ର ପିଲାମାନେ ଯିବା ଯାଉ ଯାଆନ୍ତି ସେଠିକି।
ଆଚ୍ଛା।
ହୁଁ ସେଇଆ ଆଉ ମାନେ ଲାଇଫ ରେ ମାନେ ସବୁକିଛି ଏଡଭେଞ୍ଚର କରିବ ମାନେ ବୋହୁତ ଜାଗା ଯିବା ବୁଲିବା କରିବା ଆଁ ଟିକେ ଭଲ ଲାଗେ ମତେ। ଆପଣଙ୍କୁ କଣ ଭଲ ଲାଗେ କି ନାଇଁ? ବୁଲିବା ନୂଆ ଜାଗା ଏକ୍ସପ୍ଲୋର କରିବା। ହୁଁ ମତେ କି ନୂଆ ଜାଗା ଯୀବନ ମାନେ ଆଲୁ ଆଉ କେମତି କଣ ଭାଷା କହୁଛନ୍ତି କେମତି ମାନେ ସେ ସାଇଡରେ କେମତି କଣ ଚାଲିଚଲନ ଖାଇବା ପିଇବା କଣ, ଏ ସବୁ ମାନେ ନୂଆ ଜାଗା ଯିବା, ନୂଆ ଲୋକଙ୍କ କଥାବାର୍ତ୍ତା ଶୁଣିବା ଏ ସବୁ ମତେ ବହୁତ ଭଲ ଲାଗେ।
ଓ ହଉ ଠିକ୍ ଅଛି, ପରେ କଥା ହେବି।
ହଁ ହଁ ଧନ୍ୟବାଦ।